ଜୟ ଜଗନ୍ନାଥ।
ବ୍ରତ ଲଗେଇଚି ବୋଲି ଜାନୁଚୁନା।
ହଁ।
ଜାଣିକି ଲଗେଇଚୁ?
ହଁ।
ଓହୋ ପୁରା ହରିବୋଲ। ମୋର ଆଜି ଜାଙ୍କେ ସେ କାଟିନି ମୁଁ ବହୁତ୍ ଗପୁଚି।
ହଁ।
ହୁଁ।
ଉଁ ହୁଁ।
ଆଉ କଣ କଣ କରୁଚୁ?
ଏଇ ଗାଈ ଗୋରୁ ଆସିଲେ ତାଙ୍କୁ କୁଟା ଫାଳ ପକେଇକି ତାଙ୍କୁ ବନ୍ଧା ବନ୍ଧ କରୁଚି ଆଉ।
ମତେ ଲଗେଇ ଦେଲା ଉଁ ହୁଁ। ଆଉ କଣ ଖବର? ଗଲା
ଆଁ
ତୋ ପୁଅ ଗଲା କି?
ଟା ଫଳ ପକେଇକି ଇଏ କରୁଚି ନା ନା ପାଣି ଫାଣି ଆଣିବା। ମୁଁ ରୋଷେଇ ବସେଇବା ରୋଷେଇ ଆରମ୍ଭ କରିମି ଆଉ।
ଗଛରାତ କାହିଁ ମତେ ଦେଖେଇଲୁନୁ ଭିଡିଓ କଲ କରିିକି।
ନନା ଆଣିଛି ଗଛରା ଏଇ ଯୋଉ ନଗେଇନି ଲୋ ଏ ଦେଖେଇନି ମୁଁ ଦେଖେଇମି କେବେ ଟାଇମ ପାଇନେ କେ ତଳେ ଆଉ।
ହୁଁ କଣ କଣ ଗଛ ଆଣିଥିଲ?
ଆଣିଚି ସେପ୍ଟା ଏଇ ଯୋଉ କଣ୍ଟେଇକୋଳି ଆଉ ହଉଛି ଗୋଟେ ଜାମୁ ଗଛ ଗୋଟେ ଅମ୍ବର ପଲେଇ ଆଉ ଗୋଟେ ଆର ବାଇଗଣ ପଲେଇ ଗଛ। ଅଡିଓ ଶୁଭୁନି। ଆଉ ଗୋଟେ କଦମ୍ବଗଛ, ମୁଁ ଭେରାଇଟି ଗ ଗଛ ଆଣିଛି ଆଉ, ହଁ।
କିଏ ଆଉ ବାହାର ଲୋକ ଲଗେଇଲେ ନା ତମେ ମା ପୁଅ ମିଶିକି ଲଗେଇଦେଲ।
ନାଇଁ ଆମେ ମା ପୁଅ ମିଶିକି ଲଗେଇନୁ।
ଓହୋ ଏଦିନ ସେ ଯାଇଥିଲା ମତେ ଲଗେଇଥିଲା?
ହୁଁ।
କହିଲା ଯାଉଛି ଗଛ ଆଣି
ହୁଁ।
ଚଣ୍ଡିପାଳ, ମୁଁ କହିଲି ଇଲୋ ଚଣ୍ଡି ପାଳରେ କୋଉଠି ଗୋଟେ ନର୍ସରୀ ଅଛି।
କ ଚଣ୍ଡିପାଳ ନର୍ସରୀ ନୁହେଁ ଏଟା ହଉଛି ଏଇଟା ପା ଏଇଠି ନୀଳକଣ୍ଠ ପୁର।
ହଁ ତାପରେ ମୁଁ କହିଲି ଏଠି, ଏଠିତ ନୁହଁ ଏଟା। ନୀଳକଣ୍ଠପୁର କହିଲେ ହଁ, ହଁ, ହଁ ସେଇଟା, ସେଇଟା। ଦେଖିଲା ମତେ ଦେଖେଇଲା ଭିଡିଓ କଲ କରିକି।
ଉଁ ହୁଁ।
ତାକୁ କହିଲେ ସେ ଆଣିଲା।
ହଁ।
ଆଉ କଣ?
ଆଉ ପୁଣି କଣ, ରୋଷେଇବାସ ତୁ ଆରମ୍ଭ କଲୁଣି ନା କରିନୁ।
ନାଇଁ।
ଆଉ
ଏବେ ପା ଆଇଥିଲ, ହଷ୍ଟେଲ ନାହିଁ ପ୍ରଥମ ରୁ କେତେ ଜଣ ପିଲେ କାମକୁ ଯାଉଛନ୍ତି, କହିବ।
ତିନିଶହ
ଆରେ ଦେଇ ଦେଇକି ଆସେ ଲଗଉଚି।
ହଉ, ତା ପୁଅତ ଡାକିଦଉଛି ମାମା ଡାକିଦେଲା। ଭଲ କାମ ଦେଲା ହଁ, କହିଲା ଦେଇଦେଇ କି ଆସିବୁ। ହାଲୋ,
ହୁଁ, ହଁ ଜୟ ଜଗନ୍ନାଥ।
ହୁଁ କଣ କରୁଚ?
ଏଇ ବସିଚି ଆଉ।
ହଁ, ତ ଗାଈ ଗୋରୁ ଆଇଲେ ସିନା କୁଟାପାଳ ପ କେଇକି ଏଇନା କାମ ଛିଡ଼ଉଚି ପୁଣି ପାଣି ଗେଂଜଣା ଦୁଆର ଘର ଝାଡୁ ମାରିବା, ଧୂପ ଦବା। ରୋଷେଇ ଆରମ୍ଭ କରିବା ଆଉ।
ଓଃ ହୋ ହୋ ଓ ହଉ ହଉ ରୋଷେଇବାସ କରିବ ଅଛି ଟାଇମ ତ ଆଉ।
ହୁଁ, ହୁଁ।
ଆଉ ରୋଷେଇବାସ କରିବାକୁ ଟାଇମ ଅଛି।
ହଁ ରୋଷେଇବାସ କରିବାକୁ ଟାଇମ ଅଛି କୁନି ବଛୁରୀ ଟା ଛାଡି ଦେଇେଛି ତା ନୂଆକି ଯେ ତା ମା ସାଙ୍ଗରେ ତା ମା ସାଙ୍ଗରେ ସେ ଫିରିକାଣି ମାରୁଛି ମୁଁ ଇଆଡେ ବସିକି ଗପୁଚି ତାକୁ ଅନିଷା ରଖିଛି। ଫାଷ୍ଟ ଟିକେ ଆଜି ଛଡା ହେଇଛି ଯେ ସେ ମାଆ ସାଙ୍ଗରେ ବୁଲୁଛି ତାର।
ହୁଁ ହୁଁ ହୁଁ ନାଇଁ ହଉ। ଆଉ ସନ୍ଧ୍ୟାବେଳେ ଚା, ଫା, ପିଅନ୍ତି ନା ନାହିଁ?
ହଁ, ଏଇନା ଏ ଯଉ ବାଦାମ ମୁଢ଼ି କି ମୁ ଏ ମେଞ୍ଚେ ଖଣ୍ଡେ ଚୋବେଇଲିଣି ହିଁ ହୁଁ। ଆଚ୍ଛା।
ପାଗରେ ବି ଚୋବା ଚବି ଟିକେ ଭଲ ଲାଗେ ନାଇଁ କି?
ଉଁ ଏ ପାଗଟା ଆ ସେମିତି ହେଇଛି ଟିକେ ଭଲ ଲାଗିବ।
ହୁଁ। ଆଉ ଆଉ ଚା ପି ଚୋବା ଚୋବି କରିସାରି ଟିକେ ପାଣି ପିଇ ଦେଇକି ଚା ଟିକେ ପିଇଦେଲେ ଆଉ ଟିକେ ଫ୍ରି ଲାଗିବ ଆଉ।
ହଁ।
ହୁଁ। ଆଉ କଣ ଖ ସବୁ ହଟ୍ ଚଟ୍ ସବୁ ଭଲ? ଆ ପୁଅ ଘରେ ନା କୁଆଡ଼େ ଯାଇଚନ୍ତି?
ଆ ପୁଅ ସେଇ ବାହାରକୁ ଟିକେ ଯାଇଛି ଏଇ ଯୋଉ ଗଛରା ଟିକେ ଲଗେଇ ଥିନି ଯେ ସେରା ଟିକେ ଦେ ଖୁଛି ଦେଖିଆ ଏଇ ଯୋଉ ଏଇ ସିଜିନ ରେ ତ ଗଛ ଲଗେଇନି ସବୁ ଫଳ ଫଳିବା କଥା ନା ପାଣି ତେ ଦବାକୁ ପଡିବନି ଗ ଛରା ବଞ୍ଚିଯିବ ହୁଁ।
ହୁଁ ଗୋଟେ ବର୍ଷ ବଞ୍ଚିଗଲେ ବଞ୍ଚିଯିବ ଆଉ।
ହଁ ହଁ।
ହୁଁ ହୁଁ ପାଣି ଫାଣି ଯେତେବେଳେ ଯିବା ଦେଖିଆ ଟିକେ ସୁବିଧା ଦେଖିକି ଯିବା।
ବୁଲ ଚାଲି ଯିବା ଟିକେ ଖୁସି ମଜା ହବାନା ନାହିଁ।
ହୁଁ ହୁଁ ମୁଁ ପା ମୁଁ ଭାବିଥିଲି ବୋହୁତୁ ଦିନ ହେଲା ଯିବି ବୋଲି। ହ ହଉନି ଟିକେ ସୁବିଧା ହେଇଯାଉ ସୁବିଧା ଟିକେ ହେଇଯାଉ ଯିବା। ଆଉ ତମେ କେତେବେଳେ ଆସ ମୋତେ ସିନା ସୁବିଧା ହେଇପାରୁନି। ତମେ କେତେବେଳେ ଆସ।
ମତେ ତ ବେଶି ସୁବି ଦା ହଉଚି ଯିବାକୁ।
କଲେ ବଳ ସୁବିଧା ସବୁ ଆସିବ।
ହଁ ହଁ।
ହୁଁ ତା ଭିତରେ ସମୟ କାଢ଼ିକି ଟିକେ ସୁବିଧା କର ହୁଁ ଦେ ଖିଆ ଦେଖୁଛି।
ହଁ। ଗଛରାରେ ସବୁ ଫୁଲ ଆସିନେ ଗୋଟେ ଖୁସି ଫଳ ଲାଗେ ନା?
ନୂଆ ଆମ୍ବର ଆସିଚି ସାତଟା ଖଣ୍ଡେ।
ଆଉ କଣ କୁହ।
ମୁଁ କହିଲି ମୋର ଡାଳିମ୍ବ ଏ ବର୍ଷ ନୂଆ କିନା ଗଲା ବସ ଆସିଥିଲା ଗୋଟେ ଏ ବର୍ଷ ଆସିଛି ସାତଟା ଫଳ।
ହୁଁ।
ପୁଣି ଫୁଲ ଭର୍ତ୍ତି ହେଇଯାଇଚି।
ହୁଁ ଡ଼ାଳିମ୍ବ ଡ଼ାଳିମ୍ବଟା ଘରେ ଆଗରେ ଲଗେଇଲେ ଭଲ।
ହଁ ଟ ଅଁଳା ଗଛ କହିିଥିନି ଆଣିଲନି ଲଗେଇବାକୁ।
ହୁଁ।
ନା ତମର ଯୋଉ ଆଗ ଫଣ୍ଡରେ ଲଗେଇଛ ଚମ୍ପା ନା।
ହୁଁ, ହୁଁ ବହୁତ ଫୁଟୁଚି। ମନ୍ଦା ହୁଁ ବହୁତ ଫୁଲ ଫୁଟୁଛି।
କେତୁଟା ସୋମବାର ଚମ୍ପା ଫୁଲ ମ ଶିବଙ୍କ ପାଖରେ ଲଗେଇନେ ଭଲ।
ହୁଁ। ଆଉ ଗୋଟେ ଗଛ ହେଲାଣି ଅଧା ଅଧି ସେ ବି ଆର ବର୍ଷ ଆଡକୁ ଫୁଟି ପାରେ।
ଓହୋ। ଆମ ଯା ଆସିଥିଲେ ନା ଗପ ସପ ହଉଥୁନୁ। ସେ ଗଲାହାରି ଟୁ ମୁଁ କହିନି ଟିକେ ଲଗାଏ କଲ୍ କରେ।
ଟାଇମ ଟା କିଛି ଜାଣିପାରୁନି। ଟାଇମ୍ ହଁ ଅଛି ଲାଇନ୍ ରେ ମୁଁ ଅଛି କଟିନି।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
ହୁଁ, ଆଉ ଟାଇମ୍ ଦେଖ। । ଆଇବ।
ହ୍ୟାଲୋ।
ମତେ ତ ଟାଇମ ଦିଶୁ ନେଇଲୋ।
ହଁ ହଁ ମୁଁ ଅଛି ଲାଇନ୍ ରେ କୁହ। ଏଟା ଏ ଛୁଆ ଗୁରାକ ଚଗଲା ହୋଉଛନ୍ତି ତାଙ୍କଆଡେ ଟିକେ ନଜର ଦେଇ ଦେଇଥିଲି।
ଅ ହୋ।
ଛୁଆ ଗୁରା ଦେଖୁନ ଟିକେ ଯଦି ଏକାଠି ହେଇଯିବେ କେମିତି ମାର ଗୋଡ଼ ହେଇଯିବେ।
ହଁ ଛୁଆ କଥା କାଇ କହୁଛ, ଛୁଆ ହେରା ଚଲା ହେବେ ଦୁଷ୍ଟ ହେବେ ଆଉ। ଅ ହଁ। ଆଉ ଚା ଫା ଟିକେ ପିଇବା ଆଉ ଟିକେ ନିତ୍ୟକର୍ମ କରିବା ଆଉ କଣ କରିବା।
ହଉ ରଖିବ। ନା ନା ଆଉ ଟିକେ କଁ କଥା ହୁଅ, ହୋଉ। ଉଁ।
ଦୋକାନ ଯିବ ହୁଁ।
ଉଁ ହଉ ହଉ ଆଉ କଣ କରିବ? କୁହ ରାତି ରୋଷେଇ ହବ, ହ୍ୟାଲୋ।
ତି ରୋଷେଇ ହେଲା ରୁଟି ଭା ଭାତ ଡାଲମା ରୁଟି ଭାତ ଡାଲମା ଭଜା ହବ‌।
ହୁଁ, ଆଉ ଏକୁଟିଆ ସବୁ କଲାବେେଳକୁ ଗୋଟେ ଗୋଟେ ଟାଇମ ହେଇଯିବ ଆଉ।
ହଁ ଏପଟେ ଗ୍ୟାସ ଏପଟେ ଚୁଲାରେ କରିଦେବା ଆଉ।
ହଁ ମ କେତେ କ କମ ର ଟି ଦିଟା କରିବ କେତେ କରିବ ଯେ ହଁ। ଗୋଟେ କରେ ତରକାରୀ ଗୋଟେ କରେ ରୁଟି କରିଦେଲେ ହଁ।
ହ ଆସ
ଚିଡି ଚିଡାଲାଗେନି ଏକୁଟିଆ ହଇରାଣ ହେଲା ଏଳକୁ।
ଲାଗେ ଯେ ଏଇଟା ନିତିଦିନିଆ କାମ କରିବାନି ତ ଫୁ ଖାଇବା କେମତି।
ନକଲେ ବି ଅଚଳ କରିବାକୁ ଇଚ୍ଛା ହୁଁ ନାଇଁ ଇଛା ଥିଲେ କରିବ ଇଚ୍ଛା ନଥିଲେ ବି କରିବ କଣ କରିବ ହୁଁ?
ଆଉ କରିବାନି ତ ପୁଣି ଖାଇବା କେମିତି?
ପଚି ଯାଇଚି । ଉଁ ହୁଁ ଆଉ ଦେହ ପା ଭଲ ନଥି ହେଲାବେଳେ ଟିକେ ହଇରାଣ ହେଇକି ଧରୁଥିବ ଆଉ।
ହ୍ୟାଲୋ ଉଁ।
ହଁ। ହେନେ ବି ଆଉ କିଏ କରେଇବାକୁ ଅଛନ୍ତି ପୁଅ ପିଲାରା ଏରା କରିପାରିବେନି।
ନା ମ। ତାପରେ ନିଜେ ଦେଖୁଥିବ ଅନ୍ୟ କିଏ କଲେ ଭଲ ଲାଗିବନି ନାଇଁକି।
ନା ନା ହଉ ଇଏ କନେ ବି ମତେ ଭଲ ଲାଗେନି କି ପୁଅ ବି କନେ ଭଲ ଲାଗେନି ସେତ
ନାମ ଆଉ ଯିଏ ଅଳସୂଆ ହେଇଥିବ ସେ ହଁ। ପୁଅ ପିଲା କଣ କରିବେ।
ଅଁ କନେ ବି ମତେ ଭଲ ଲାଗେନି ସେମାନେ କନେ ଇରେ କାମ ଗରାକ।
ହୁଁ ପୁଅ ପିଲାଙ୍କୁ କଣ ଗୋଟେ ହଇରାଣ କରିକି କାମ କରିବ।
ହୁଁ ହୁଁ।
ବିଲ ବାଡି ତ ଚାଷ ଆରମ୍ଭ ହେଲା ଖାଲି ତଳି ପକେଇବାକୁ ଦିଟା ଲୋକ ଆମର ପଛେ କଲେ କିନ୍ତୁ ଭୁ ଉଣ୍ଡା କିଲେ ନେଇକି କିଛି ନାହିଁ ଏକା ଏକା କଲେ।
ଆ ଲୋକ ଖାଆନ୍ତି ନା ନାହିଁ ସେମାନେ ତାଙ୍କ ଘରୁ ଖାଆନ୍ତି।
ସେତେବେଳେ ସେ ଲୋକ ଖାଆନ୍ତି।
ହଁ।
ଅ ହୋଉ।
ହଉ ତାନେ ରଖୁଚି ତାନେ।
ହଁ ହଁ ହଁ। ହଉ ଆଉ କେତେବେଳେ କଥା ହବା ଆଉ।
ହଁ।
ସୋନାଲି ବୋହୁଙ୍କୁ ସିକେଇଚି କି ନାହିଁ ସମିଟି ମାରିବାକୁ।